ହ୍ୟାଲୋ। ଦି ଦି ନମସ୍କାର।
ନମସ୍କାର। ଆଉ କେମିତି ଅଛ? ମୁଁ ମୋର ଏବେ ଟିକେ ଚାଲିଛି ରୋଷେଇ ଟିକେ। ରୋଷେଇ ଚାଲିଛି। ଶୁଭୁଚି?
ରୋଷେଇ।
ହୁଁ। ରୋଷେଇ ଟିକେ ଚାଲିଛି। ଆ ରୋଷେଇ ଟାଇମ ଟା ନା। କଣ?
ଆ ମୁଁ ଏବେ ମେହେନ୍ଦୀ କରୁଛି। କାଲି ରଜ ତ ସେଇଥିପାଇଁ ଝିଅ ଛୁଆ ତ ଜାଣିଥିବ। କାଲି ଆମ ରଜ ଆପଣ ତ ଜାଣିଥିବେ।
ଓ ହୋ ଆରେ ବା ବଢିଆ ତ। ଏବେଠୁ ତାହେଲେ ସାଜସଜା ଷ୍ଟାର୍ଟ ହେଇଗଲାଣି ନାଇଁ କି। ହଁ। ମେହେନ୍ଦୀ ଟା ତ ଅବଶ୍ୟ ଗୋଟେ ଦିନ ପୂର୍ବରୁ କରିବାକୁ ପଡିବ ନା। ନହେଲେ ତ ଲାଗିବନି କାଲି।
ହୁଁ।
ଆଉ ଅଳତା ଲ।
କୌଣସି କାମ ତ କାଲି ହଲା ଅଳତା କାଲି ଲଗା ଯିବ।
ଓହୋ ତାହେଲେ କାଲି ଆଚ୍ଛା ଆଚ୍ଛା କାଲି। ପହର ଦିନ ଆଉ ତା ପର ଦିନ ମାନେ ତିନି ଦିନ ଯାକ କିଛି କାମ ହବନି। ମାନେ କରାହବନି କିଛି।
ହୁଁ-ହୁଁ । ଆଜିଠୁ ବନ୍ଦ ହେଇଗଲା। ହାତରେ ମେହେନ୍ଦୀ ଲଗେଇଦିଲେ ଆଉ କିଛି କାମ କରିବାକୁ ପଡିବନି।
ଓ ବଢ଼ିଆ ତାହେଲେ। ମାନେ ତିନି ଦିନ ଯାକ ବଢିଆ ଆରାମ ଆଉ। ବୁଲାବୁଲି। ଖିଆ ପିଆ ମସ୍ତ ବୁଲାବୁଲି କର ଏଞ୍ଜୟ। ମୋର ତ ଏଥର କ। ମୁଁ ନାଇଁ ମୋର ଏକ୍ଜାମ ଅଛି ତ । ସେଥିପାଇଁ ମୁଁ ଏଥର କରୁନି ଆଉ।
କଲେ ବି ହବ ଯେ ଏମିତି ଇଚ୍ଛା ଲାଗୁନି ଆଉ। ଇଛାି ଲାଗୁନି ଟିକେ କରିବା ପାଇଁ ।
ଯାଅ ଆପଣ ପାଠ ପଢାରେ ମନ ଦିଅନ୍ତୁ।
ହଁ ହଁ ସେଆା ସେଆ। ତମର ପଢାପଢି ଚାଲିଛି ନା? ହଁ । ପଢାପଢି ଚାଲିଛି। ଚିନା ସରିଲାଣି?
ପଢା ପଢି ସରିଲାଣି ଦିଦି। ପଢା ତ ସରିବନି ଯାହା ବି ହେଲେ ଏବେ ପାଇଁ ପଢା ସରିଛି ଯେହେତୁ କି। କିଛି ମାନେ ପଢା ହଉନି ଏ ବି ବନ୍ଦ ଅଛି ଆଉ।
ଓହୋ ଆଚ୍ଛା ଆଚ୍ଛା କଲେଜ ଆଉ ଖୋଲିନି ନା । ଖୋଲିବା ଆଉ ଦଶ ପନ୍ଦର ଦିନ ପରେ ଖୋଲିବ ବୋଧେ ।
ହୁଁ ଦଶ ପନ୍ଦର ଦିନ ପରେ କଲ୍ ଖରା ପାଇଁ ଯଦିିବା ଖରା ଟିକେ ତାପମାତ୍ରା ଏବ ବର୍ଷ ହଉଛି ନା ଯଦି ତାପମାତ୍ରା ଅଧିକ ଏମିତି ରହିବ । ତାହେଲେ ଆଉ କିଛିଦିନ୍ ଛୁଟି ବି ଘୁଞ୍ଚିଯିବ । ଯଦି ବା ଖରା ମାନେ ତାପମାତ୍ରା କମିଗଲା ତାଲେ ।
ହୁଁ ହୁଁ ହୁଁ ତାହେଲେ ଖୋଲିଯିବ ଆଉ । କିନ୍ତୁ ଆମର ଏପଟେ ତ ମାନେ ଦି ପ୍ରକାର ତାପମାତ୍ରା ମାନେ ଅନୁଭବ ହେଲାଣି ଅ ଦିନ ବେଳା ପରା ଖରା ହଉଚି, ଆଉ ତାପରେ ତିନିଟା ପରେ ପୁରା ବର୍ଷା ହଉଚି ଆଉ ରାତିରେ ପୁରା ଥଣ୍ଡା ।
ହୁଁ।
ମାନେ ମିକ୍ସ ଆଉ । ବର୍ଷାର ଆସିବା ଆସି ଟାଇମଟା ନା ସେଥିପାଇଁ । ଏପଟେ ତ ରଜ ସରୁ ସରୁ ତ ବର୍ଷା ବି ଷ୍ଟାର୍ଟ ହବ ।
ହଁ ଆଷାଢ ମାସ ତ ବର୍ଷା । ଆଷାଢ ଶ୍ରାବଣ ବର୍ଷା ହବ । ବିଶେଷ କରି ରଥଯାତ୍ରାଠୁ ବର୍ଷା ଷ୍ଟାର୍ଟ ।
ହଁ ରଥଯାତ୍ରାଠୁ ମାନେ ଅ ସେ ଯୋଉ ଧରିବ ପରା ପାଣିଟା ।
ହୁଁ କୃଷକ ମାନେ ଚାଷ କରିଲେଣି ବି ।
ହଁ ଏବେ ହଳଯାକ କରୁଥିବେ ଆମର ଆମର ଏ ପଟ ଖାଲି ସେଯୋଉ କଣ କଛନ୍ତି ଜମି ଯୋଉ ଯୋତୁ ନାହାନ୍ତିକି ହଳ ଯୋ କରୁର୍ଚନ୍ତି ମାନେ ଗୋଟେ ଓଟେଏ ବର୍ଷା ପାଇଁ ଛି ନା ଜମିଟା ଅଦା ଅଛି ଟିକେ ଟିକେ । ସେଇଥିପାଇଁ ଖାନସେ ମା ଟି ଟା ଖାଲି ହଳ କରାହେଇଚି ଆଉ ଏବେ ତ ରଜ ପାଇଁ ତ କେତେ ଦିନ କରାହବନି ମାଟି ଯୋ ଛୁଇଁବେନି ।
ସେଇଟା ହଉନି ନା?
ତିନ୍ ଦିନ ବସୁମତି ସ୍ନାନ ପରେ ଯାଇକି ତାପରେ ଯାଇ ରଜ ପାଇଁ ନାଇଁ କଣ ରଜ ସରିବ ଯେହେତୁ ମାଟି ଖୋଳା ହବ ।
ହଁ ହଁ ହଁ ଠିକ ଠିକ ଏ ବସୁମତୀ ସ୍ନାନ ଟା କେବେ ପଡୁଚି ମାନେ ପନ୍ଦରରେ ପଡୁଛି କି ନା ଶ ହୋଳ ରେ ପଡ଼ିବ?
ନାଇଁ ରଜ ଯିବ ଷୋହଳରେ ଶେଷ ରଜ ସତର ତାରିଖ ପଡିବ ।
ଓ ହ ଆଚ୍ଛା ଆଚ୍ଛା ରଜର ପରଦିନ ପଡିବ ତାହେଲେ ।
ଆସନ୍ତା କାଲି ପହିଲି ରଜ ଆଉ । ପହର ଦିନ ହଉଚି ସଂଖରାନ୍ତି ରଜ ସଂକ୍ରାନ୍ତି । ଆଉ ତା ପରଦିନ ତା ଶେଷ ରଜ ତା ପୂର୍ ପୂର୍ ତା ପରଦିନ ହଉଚି ବସୁମତୀ ସ୍ନାନ ହୁଁ ଯେମିତି ବେଳ ବାହାରିବା ପୂର୍ବରୁ ମାନେ ଗା ଧେଇ ପାଧେଇ ଶିଳ ପୁଆ ଉପରେ କ୍ଷୀର ହଳଦୀ ଧଳା ସୂତା ଦେଇ କଜଳ ଲଗେଇ ପୂଜା କରନ୍ତି ତାପରେ ଯାଇକି ସବୁ କାର୍ଯ୍ୟ ।
ଆଚ୍ଛା ପୂଜା ଏ ମାନେ ଝିଅ ମାନେ କରୁଚନ୍ତି ନା ଏମିତି ସମସ୍ତେ କରିପାରିବେ ସେଟା?
ସେଟା ସମ ସ୍ତେ କରିପାରିବେ ବିଶେଷ କରି ଯେମିତି ମା ମାନେ କଦଲେ ସେମାନେ ଭଲ । ଦୁ ସେମାନେ କରନ୍ତି କୋଉମାନାନଙ୍କ ଛୋଟ ଛୁଆ ମଧ୍ୟ କରିଦିଅନ୍ତି । ଗାଧୋଇବଧ ଆସି ଛୋଟ ଛୁଆ ମାନେ ସକାଳୁ ଗାଧୋଇ ନଥାନ୍ତିେ ତାଙ୍କର କିଛି ନଥାଏ ନା। ବଡ ପିଲାମାନେ ଆମେ ମାନେ ନ ଗଧେଇଲେ ହବନି ନା। ଏମିତି ସ୍ନାନ କରାଯାଏ ଆଉ।
ଓହୋ ହୋ ମୁଁ ମୁଁ କରିଥିଲି ଏବେ ତ ହେଲାଣି ଏ ବର୍ଷ ତ ମୁଁ କରୁନି ଆଉ ବର୍ଷ କରୁନି ମାନେ ଏମିତି ପୁରା ସେ ତିନି ଦିନ ଜାଗାଉ ଯ ପୁରା ପାଳନ ଯୋଉ କରାହଉଚି, ସେଇ ଭଳିଆ ନାଇଁ ଖାଲି ଯୋଉ ଯାଇକି ଟିକେ ରେଡି ହେଇକି ଦଉଳି ଟିକେ ମାନେ ଝୁ ଲେଇକି ପଳେଇ ଆସିବୁ ସେତିକି ଖଲି ଆଉ ତିନି ଦିନ ଯା କ ଯାହା ବି ହବ ସେ ଯାକ କିଛି କରାହଉନି ଆଉ। ପରୀକ୍ଷା ପରୀକ୍ଷା ଅଛି ତ ସେ ପାଇ ଟିକେ ପଢାପଢି ଚାଲିଛି ତ ଏପଟେ ଟିକେ ହଁ। ଏପଟେ ଟିକେ ଆଉ ଧ୍ୟାନ ଦେଉନି ଆଉ। କରିବା ଆଗକୁ ଏଇଟା ତ ବର୍ଷ ସବୁ ବର୍ଷ ତ ଆସୁଛି। ଆର ଆର ବର୍ଷ
ସେଇଟା ତ ଅଛି ସେଟା ତ ମାନେ ହେଇ ଆସିଛି। ମାନେ କହିବାକୁ ଗଲେ ପୂର୍ବ ପୂ ସେଇଟା ତ ଓଡିଆ ର ଘରର ପରମ୍ପରା ସେଇଟା ତ ହେଇ ଆସୁଛି ସେଇଟା ତ ଓଡିଶାରେ ହିଁ ପର୍ବ ପାଳନ କରନ୍ତି। ଯେହେତୁ ଅଛି ତ ଅଛି ପଢାପଢି ଆପଣ ଭବିଷ୍ୟତ ଉପରେ ଟିକେ ଫୋକସ କରନ୍ତୁ।
ହଁ ହଁ ସେଇୟା ସେଇୟା ସେ ତା ଆଗକୁ ଟାଇମ୍ ଆସିବ ଯେ ସେଲିବ୍ରେସନ୍ କରିବା ପାଇଁ ଆଗ ତ ବହୁତ ଟାଇମ୍ ମିଳିବ। ଆଉ ତମେ ଖାଇଲଣି?
ନାଇଁ ଦିଦି ଏବେ ଖିଆ ହେଇନି ଆଉ। କାଲି ପାଇଁ ତ ଉଡା ହଉଛି ମନ ପୁରା ଉଡୁଛି ଆଉ।
ଓହୋ ମନଟା ତାହେଲେ ସେପଟେ ଅଛି ରଜଆଡ଼େ।
ଡ୍ରେସ ବି ନେଇ ଆସିଛି ନାଁ।
ଓ ହୋ ନୂଆ ଆଡ୍ରେସ ବି ହେଇଗଲାଣି? ହଁ ସବୁ ପ୍ରକାର ତାହେଲେ ତ ସାଜସଜା ହେଇଗଲାଣି ଖାଲି।
ହଁ ହଁ ଦୋଳି ବି ବନ୍ଧା ହେଇଯାଇଛି ଫୁଲରେ ବି ଦଳି ଆମେ ସଜେଇ ଦେଇଛୁ।
ଓହୋ ଯେ ବର୍ଷା ବର୍ଷା ହବ ଯଦି ରାତିରେ
ବର୍ଷା ବର୍ଷା ରାତିରେ ହେଲେ କିଛି ନାହିଁ ସେ ସବୁ ପ୍ଲାଷ୍ଟିକ ଫୁଲ ନା ଏବୁ ସବୁ ମିଳିଯାଉଛି ପ୍ଲାଷ୍ଟିକ ନା
ତୁମ ସାହିରେ କରାହୋଇଛି କି?
ହଁ ଆମ ସାହିରେ କରାଯାଇଛି ଆମ ସାହିରେ କରାହେଇଛି। ଆମର ମାନେ ଗାଁ ର ଘର ତ ସମସ୍ତଙ୍କର ଗଛ ନା ଆମର ସବୁ ଗଛ ଗଛ ଗଛରେ ଲମ୍ବା ରସିରେ ଦଳି ବାନ୍ଧି ଦଉ ସେ ତାପରେ ହୁଁ ହୁଁ ଗାଁରେ ମାନେ ଜାଣି ପାରୁଥିବେ।
ହଁ ଗାଁ ରେ ତ ଗାଁ ରେ ରହିଲେ ହିଁ ତମେ ସବୁ ପ୍ରକାର ପର୍ବପର୍ବାଣିୀ ତମ ପାଳନ କରିପାରିବ ସବୁ ତମେ ଯୋଗ ଦେଇପାରିବ ଆଉ ମଜା ବି ନେଇପାରିବ। ଆଉ ବାହାରେ ରହିଲେ ଆଉ ମାନେ କିଏ ନଥାଉଛନ୍ତି ନା କରିବା ପାଇଁ ବି ଏଠି ସାଙ୍ଗସାଥି କିଏ କଣ ଥାଆନ୍ତେ ବୋଲି ସିନା କରି ହୁଅନ୍ତା ବାହାରେ ରହିଲା ଆଉ ଟିକେ କରିହଉନି। ଗାଁରେ ରହିଲେ ଏ ସବୁ ଜିନିଷ କରିହଉଛି ଦେଖିବାକୁ ଗଲେ।
ବ୍ୟସ୍ତ ହୁନି ଆର ବର୍ଷ ନିହାତି କରିଦବ
ହଁ ନାଇଁ ନାଇଁ ବ୍ୟସ୍ତ ନଯ ବଢିଆ ନା ଗୋଟେ ଏଜୟ ନା ଏଇଟା ସମସ୍ତେ ମିଶିକି ଗୋଟେ
ମଜା ମସ୍ତି କରିବା ନା ଯ ଯୋଉଠି ଥିବ ଏଇ ରଜରେ ପର୍ବରେ ସମସ୍ତେ ଆସିିକି ଘର ଲ ଏକାଠି ହୁଅନ୍ତି ନାଁ।
ହୁଁ ଖାଇବ ବଢିଆ ଭଳିିଆ ଜିନିଷ ପିଠା ପାନ
ହୁଁ ପାନ ତ ବିଶେଷ କରି ପନ ତ ଫାଷ୍ଟ ।
ପାନ ଟା ପାନ ଟା ତାହେଲେ ଡେଲି ଗୋଟେ ଗୋଟେ ଖିଆ ହବ ।
ଡେଲି ଦିନକୁ ଦଶଟା ନାଇ ପଳେଇବ ।
ଓ ଓହୋହୋ ଦିନ ଗୋଟେ ଗୋଟେ ଖାଅ ସେତିକି ସଫିସିଏଣ୍ଟ । ପିକ
ସେଇଟା ଖାଲି ଗୋଟେ ଗୋଟେ ଦିନ ପାଇଁ ହିଁ ଖିଆଯାଏ ପାନ ଆମ ମୁଁ ଖାଏନା ଦିଦି ସେ ଗୋଟେ ଦିନ ପାଇଁ ସେ ରଜ ପାନ ନା ।
ଓ ହଁ। ହଁ ରଜ ପାନ ବୋଲି ଟିକେ ମାନେ ଟେଷ୍ଟ କରିବା କଥା ହେ
ଟେ ସେଟା ବହୁତ ସୁନ୍ଦର ଲାଗେ ନା। ତା ଦେହରେ ମିଠା ଯୋଉ ମସଲା ଦିଆଯାଏ ନା, ସେଇଥିପାଇଁ ହିଁ ମାନେ ଆମେ ଖାଉ। ତାପରେ ରଜ ସରି ସାରିଲା ପରେ ସେ ପାନ ବି କେହି ଭାଙ୍ଗନ୍ତିନି ଯେହେତୁ ମାନେ ସେ ଦୋକାନ ମାନେ ସେ ରଜ ପାନ ହିଁ ଭାଙ୍ଗନ୍ତି। ଗୋଟା ପାନ ଚୁନ ଦେଇକି
ହଁ ଠିକ। ରଜ ସରିଲା ପରେ ସେଟା ଏତିକି ତାଙ୍କର ଆଉ ବିକ୍ରି ହବନି ନା ସେଥିପାଇଁ ଆଉ ସେମାନେ ଆଉ କଣ ପାଇଁ କରିବେ। ସେ ଗୋଟେ ଦିନ ହିଁ ବେଶୀ ହୁଁ ହୁଁ ହୁଁ। ଆଚ୍ଛା ଆଚ୍ଛା। ହଉ ଭଲସେ ତାହେଲେ ପାଳନ କର ରଜ ବଢ଼ିଆ ଏଞ୍ଜୟ କର କାଲିଠୁ ଆଉ ଡ୍ରେସ୍ ଟା କଣ ଆଣିଚ କି? ଲେହେଙ୍ଗା ନା ଏମତି ସଲବାର ସୁଟ୍?
ସାଲୱାର୍ ସୁଟ ଆଣିଚି ଗୋଟେ ଶାଢୀ ବି ଆଣିଛି।
ଓହୋ। ଦି ଦିନ ପାଇଁ?
ତିନି ଦିନ ପାଇଁ କିନ୍ତୁ ଦିଟା ଆସିଛି ଆଉ ଯେହେତୁ ସଂକ୍ରାନ୍ତି ଦିନ ପିନ୍ଧାହବ ପିନ୍ଧିବୁନି ପିନ୍ଧା ଯାଏ କିନ୍ତୁ ମାନେ ଆମେ ପିନ୍ଧି ହେଇପାରିବୁନି ଦିଟା ଆଣିଛୁ ଆଉ ସଂ କରାନ୍ତି ଦିନ ଇଏ ତ ଦିଟା ବଡ ରଜ ସାନ ରଜ ଏଇ ଦିଟା ଦିନ ଦିନେ
ଓ ହୋ ହୋ।
ହ
ହଁ ଝିଅ ମାନଙ୍କର ତ ଡ୍ରେସ୍ ଗୋଟେ ହେଲେ ହେଲା ଆଉ କାଇଁନା ଶାଢ଼ୀ ତ ଗୋଟେ ପିନ୍ଧନ୍ତି ଏଇକା ସମସ୍ତେ। ଗୋଟେ ଦିନ ତ ଶାଢ଼ୀରେ ଆଡ଼ଜଷ୍ଟ ହେଇଯିବ ଆଉ ଶାଢ଼ୀ ଟା ହିଁ ପିନ୍ଧିଲେ ଆକ୍ଚୁଆଲି ସୁନ୍ଦର ଲାଗେ ବେଶୀ ଡ୍ରେସ ଠୁ ବି।
ହୁଁ।
ସଜାସଜି ହେଇଥିବ ଶାଢ଼ୀ ପିନ୍ଧିଥିବ ସେଇଟା ହିଁ ସୁନ୍ଦର ଲାଗୁଛି ବେଶୀ।
ଶାଢୀ ଗାଁର ଝିଅ ନା ଶାଢୀ
ହଁ ହଁ ହଁ ନାଇଁ ବଢିଆ ବି ଲାଗୁଛି ଶାଢୀ ଟା। ଡ୍ରେସ ଠୁ ତ ଅଧିକ ଶାଢୀ ଟା ଭଲ ଲାଗୁଚି।
ଶାଢୀରେ ଆମର ସୁନ୍ ଶାଢୀ ରେ ଆମର ସବୁ କିଛି କିଛି ମାନେ ଲୁଚିକି ରହିଥାଏ କିନ୍ତୁ ଆମେ ମାନେ ଡ୍ରେସ ଯେମିତି ଜିନ୍ସ ହଉ କିମ୍ବା ଅଲଗା ଡ୍ରେସ ହଉ ଲେହେଙ୍ଗା ହଉ ସବୁ ର କିଛି ନା କିଛି ଡ୍ରେସ୍ ସେ ଶାଢୀ ଟା ହିଁ ଭଲ କିନ୍ତୁ ଶାଢୀ ଟା ହିଁ ପିନ୍ଧିବା କଥା।
ହଁ ଗୋଟେ ସୁନ୍ଦରତା ସେଇଟା ଗୋଟେ ଦେଖାଯାଏ ଆକ୍ଚୁଆଲି।
ହୁଁ।
ଓହୋ ହୋ। ହଉ ହଉ ଠିକ୍ ଅଛି ତାହେଲେ ଆଉ, ତମେ କଣ କରୁଛ କର ମୁଁ ବି ଯାଉଛି ଖାଇବି
ଆଜ୍ଞା ଯାଆନ୍ତୁ ଆପଣ ଖାଇବେ ମୁଁ ବି ଯାଉଛି ଏମତି ଖାଇବି ଆଉ।
ହଁ ହଁ ହଁ ହଉ ହଁ ହଁ।